ଆସଛନ୍ତି ଶାନ୍ତି ଦେଇ କୁଦେଇ ନାନି ତାପରେ ସିହୁ ପାମର ଏତି
କଣ କଛାରିବା
ତମେ କୋଉ ଘରେ ଶୋଇବ ଯୋଉ ଘରେ ଫାଙ୍କା ଥିବ ସେଇ ଘରେ ଶୋଇବ।
ହ
ଭୋକ ଲାଗି ଲାଣି ଭୋକ।
ଭ ମତେ କିଛିସ କିଛି ଅସୁବିଧା ନହିଁ ମୁଁ ତ ନୂଆ ଘରେ ରହିବିନି ତମ ବାପା ଝିଅ ତମର ରହିବ ମୁଁ ଯାଇକି ନା ମୋ ପିଇସି ହାରିକା ଯୋଉଠି ଶୋଇବେ ଆମେ ମିଶିକି ସାଙ୍ଗ ହେକି ଶୋଇବୁ ଯାଇକି ତମରି ଘରେ ଶୋଇ ରାଷ୍ଟତା ଲ
ମ ଶିବନା ଦତିଆଜି
ଆ
ସୁ ହଁ ସୁବିଲ
ହଁ।
ମୋରଟ ଲାଗିନି ଜଟ ଲାଗ ସେ ଜଟ ଲ ଜଝାଡା କତା କି ନି ସେପଟେ ସଜନ
ସେମିତି ଶୋଇପଣ ଏତ ମତେ ଟ ଜୋର ଫସ
ହୁଁ ହୁ। ଆ
ଆଉ ବହୁ ଦେହ ଲାଗେମ ନାଗିଲା ବର୍ଷାରେ ଅ ଅଛି ପଡୁଛି ଛେକି ଦେଇକି ଯାଉ। କଉ ଅଛି ଅଛି କୁଆଡୁ ଆସି ଛତିରେକି ଯାଉଛି ବର୍ଷା।
ସେ ଓଲେଇଲା ବେଳକୁ ବି ହଇରାଣ କରିବ ନବାକୁ କି ଆସିବ।
ବା ହିରଣ ଭାଇକିହୁଥିଲଥିଲେ ତୁ ଆସିବଧିକ କାର ନେଇକି ଆସିବୁ ମୁଁ ହିରଣ ଭାଇ କୁ କହୁଥିଲି କି ତୁ ଯଦି ଆସିବୁ ଆମକୁ ନେଇଯିବ ଡାନୀ ପିସା ପଡିେଇ ଆସିଛନ୍ତି ସିଏ ଆସିବ କହି ରାତିକ ସେ କହୁଛି ମୁଁ ଏପର୍ଯ୍ୟନ୍ତ ବ୍ଲକ୍ରୁ ବାହାରିନି ବାହାରିଲା ପରେ ଯାଇକି କଲ୍ କରିବି
ତାଙ୍କ ଟିମ୍ ସବୁ ପଳେଇ ଦିଅନ୍ତି। ହିରଣ ଭାଇଆ କାର କ ନାନୀ ପିସା ଆଉ ତାଙ୍କ ଯୋଉ ସେ ବଡ ଭାଇ ଯୋଉ କଣ ନାଙ୍କ ନା
ନଳିନି ଆସିବା ଏଗାର ଦିନ ଏ ଗାରରେ ଆସିବ ସିଏ।
ହିରନ୍ ଭାଇ ଆସିନି ଆଜି? ଓହୋ।
ଦେଖିଆ ଜ୍ୟୋତି ନନେ ସୁନୁ ଭାଇ ଯିଏ ହେନେ ତ ଥିବେ ସବୁ
ଏଯୋଉ ଉଁ କଣ କହୁଥିଲି ଉଁ ଅଁ ମାମୁଁଘର?
ମାମୁଁ ଘର ବି ଆସିବେ। ମାମୁଁ ମାଇଁ ତିନ ଜଣ ଯା କ ମାମୁଁ ତିନ ଜଣ ଯାକ ମାଇଁ।
ଏ ଛୁଆଟାର ହାତ ଭାଙ୍ଗି ଯାଇଛି ତଥାପି ଚଗଲା ଛୁଆଟାର ହାତ ଭାଙ୍ଗି ଯାଇଛି ତଥାପି କେତେ ଚଗଲା ହଉଚି। ଓଃ କି ଶାନ୍ତି।
ଓଃ।
ଏଟା କୋଉ କେଜାଣି?
ଉଁ।
ଝିଅର ମୁହଁ ନ ଦେଖାହେନେ କାନ୍ଦିବା। ନା ଆଠଟା ନୁହେଁ ସାଢସାତେଟା ଖଣ୍ଡେ ହେଇଯିବ।
ସାତେଟା ଚାଳିଶ ଦେଖଉଚି ଇଏରେ ସିଏ ରହି ରହି ଗଲାବେଳକୁ ଆଠଟା ଆଉ।
ହଁ ଆଠଟା ସାଢେଆଠଟା ହେଇଯିବ ତାଲେ ଆଉ। ଭୋକ ହେଲାଣି ଯୋରେ। କ୍ୟାଶ୍ କାହିଁକି
ଉଁ?
କ୍ୟାଶ୍ କଣ ପାଇଁ ଆଣିନ?
ଗ୍ୟାସେ?
କ୍ୟାଶ୍ କ୍ୟାଶ୍ ପଚାରୁଚି ନା ଗ୍ୟାସ୍ କଥା କଣ କହୁଛି। ପଇସା ଟଙ୍କା
ଉଠିଲାନି ବା ତମକୁ କହିଲି ସେତେବେଳେ
ଉଁ?
କଁ ଅନଲାଇନରେ ଦେବି? ଆଉ ପଇସା କାହିଁ ବା ପାଁଶ ଟଙ୍କା ବା ଯୋଉଁ ଆଣିଥିଲି ସିଏ ଖର୍ଚ୍ଚ ହେଇଗଲା ଟୋଟାଲ ତମ ଆଗେରେ। ଗାଡ଼ି ଦେଲି ସେଠି ଜ ଦୁଇଶ ଚାଳିଶି, ଅଁ ସେଠି ଅଶୀ, ଏଠି ପଚାଶେ ଆଉ ଗୋଟେ କଣ ଦେଲି ଉଁ ହଗିସ ଆଉ ଏଠି ଦୁ ଚାଳିଶ ଟଙ୍କା ଦେଲି ଅଟୋ ଆଉ ସେଠି ଦେଲି କୋଡ଼ିଏ ଟଙ୍କା ଆଉ ପଚାଶ ଟଙ୍କା ଟିକେଟେ
ହେଟା ତମେ ପୁଡିଆ ଖାଇବାକୁ ରଖିଚ?
ଆଉ କଣ ସତୁୁରୀ ଅସି ଟଙ୍କା କଣ ଅଛି।
ଦିନ ମୋଟା ଆମ କଲ
ଦେଖ ବାପାଙ୍କ ଫୋନ ପେରେ ଦେଇଦବା। ଆଉ କ? କ ଅସୁବିଧା କଣ?
ଏ କି ଯୁଗ ହେଲା। ମାଉସିହର ବି ଫୋନପେ ରେ ଦେଇଥିଲେ ନା କଣ? ଭଲ ଭଲ ଫୋନ ପେ ରେ ଦେଲେ ଫୋନ ପେ ରେ ହେଦେନେ ବଢିଆ ବଢା ମାନେ କି ଖର୍ଚ୍ଚ କରିପାରିବେନି ହିଁ ହିଁ। ମାନେ ଆଉ କଣ କହିବି ଆଉ ଆଉ କଣ? ହୁଁ ହୁଁ କଣ ହେଇଛି? ହ୍ୟାଲୋ ଆଠ ଟା କରିଦବ